ହ୍ୟାଲୋ
ହଁ
ଆଉ ଏ କଣ ଏୟ ବସିଛି। ଆ ବି ସେଇ ବର୍ଷା ହଉଥିଲା ଏଇ ଘରେ ବାହାରେ ବସିଛି। ବର୍ଷା ହଉଛି ବାହାରେ ବସିିଚି ଅଳ୍ପ ଅଳ୍ପ ବର୍ଷା ହଉଛି।
ଓ ହଁ ବର୍ଷା ଦିନ ଆସିଲା ଆଉ କଣ ମୌସୁମୀ ହେଇଛି କହୁଛନ୍ତି। ଖାଲି ବର୍ଷା ଉପରେ ବର୍ଷା ହଉଚି। ସକାଳୁ ଆଜି ଉଠିଲା ଆଳୁ ବା ବର୍ଷା ହଉଚି।
ହଁ ଆଉ ତ ଆଜି ଜୋରେ ବର୍ଷା ବାହାରେ ବସିଥିଲି ଖାଇକି ପିଇକିରି ରେଷ୍ଟ ନେଇକି ଆସିକି ବସିଥିଲି ବାହାରେ ବର୍ଷା ହଉଛି ତ ଏଇ ବସିଛି ଆଉ।
ହଁ-ହଁ, ଆଉ ଘରେ ସମସ୍ତେ ଭଲ ନା?
ହଁ ଭଲ।
ତୋ ବୋଉ ଦେହ ଭଲ ଅଛି ନା?
ହଁ ଭଲ ଅଛି, ଏବେ ହେଇ ବ୍ୟସ୍ତ ଅଛି। ଏ ଇଏ ପାଇଁ କାମ ପାଇଁ ଆଉ।
ହଁ-ହଁ।
ସେଇଥିଆଇଁ ସବୁ ବେଳେ ତାର ଖାଲି ବ୍ୟସ୍ତ ଇଆଡେ ସିଆଡେ ଯାଉଛି ଅଧିକାଂଶ ଟାଇମି। ମାନେ ଯୁ ଯିବା ଉମ୍ କଲ୍ ରେ ତାର ପଳଉଚି ଦିନ।
ହଁ।
ଆକୁ କଲ୍ କର୍ ତାକୁ କଲ୍ କର୍।
ଅଁ ହଁ ଆଉ ଏ ମଝିରେ କଁ ଯାଇଥିଲା ତୋ ମାମୁଁ ଘରକୁ ନା କଣ?
ହଁ ବା ସଙ୍ଗେ ଦେଖୁନ ସାଙ୍ଗେ ସାଙ୍ଗେ କଁ କଥା ହେଲେ ସନ୍ଧ୍ୟାଅଳକୁ ବାହାରିଲେ। ଏ ସନ୍ଧ୍ୟାଏଳୁ ବର୍ଷା ଛା ଲଲା ତ ସନ୍ଧ୍ୟାଆଳୁ ବାହାରିଲେ ଗଲେ ରାତିରେ କଁ କଥା ହେଲେ ପୁଣି ସକାଳୁ ଆସିଲା। ସଖାଳୁ ସକାଳୁ ପୁଣି ଆସିଲା ବାହାରିକି।
ଉଁ ହୁଁ, ତୁ ସେଦିନ ଘରେ ଏକା ଥିଲୁ?
ହଁ ମୁଁ ଏକା ଥିଲି। ହାପି ଦାଦାଙ୍କ ସହିତ ଏକା ଶୋଇଥିଲି।
ହୁଁ-ହୁଁ, କଁ ଖାଇଲୁ ରାତିରେ?
ଏ ରୁଟି ଫୁଟି ଆଏ ଖୁଡି ଘରଠି ଖାଇଦେଲି ଆଉ।
ହୁଁ ଆଉ ଆଜି କଁ ଖିଆପିଆ ହେଇଚି ତମର?
ହୁଁ-ହୁଁ ଭାତ, ଡାଲି, ଭଜା ଏଇଆ ତ ଆଉ।
ହୁଁ-ହୁଁ ଆଉ ହଷ୍ଟେଲେ ଯାଇଛୁ ନା ଯାଇନୁ?
ନା ହଷ୍ଟ ହଷ୍ଟେଲ୍ ଯାଇନି ଦେଖିଆ ଲେଟ୍ ରେ ଯିବା ଆଉ।
ଏ ତମର ପଢାପଢ଼ି ତ ହବଣି ପୁଣି କଁ କରିବୁ?
ଆମ ହଷ୍ଟେଲ ଖୋଲିନି ବା ଆଉ ପଢାପଢି ଏଇନା ଆଉ କଁ କରିପାରିବୁ। ହଷ୍ଟେଲ୍ ତ ଖୋଲା ହୋଇନି ବୋ ସେଇ ଯୋଉ ଗାର୍ଲ୍ସ ମାନଙ୍କର ହଷ୍ଟେଲ୍ ଖୋଲା ହେଇଚି ସେମାନେ ତାଙ୍କର କ୍ଲାସ୍ ରଖି ଦଉଛନ୍ତି ସେମାନେ ତାଙ୍କର ଯାଉଚନ୍ତି କ୍ଲାସେ ଲୋକାଲ୍ ପିଲା ଯିଏ ଯିବା କଥା ଯାଉଚନ୍ତି।
ଆଁ ପଢାପଢି ଘରେ କରୁଛୁ ନା କରୁନୁ?
ହଁ ସେମିତି ଏତେ ନାହିଁ କିନ୍ତୁ।
ନା ନା ପଡା ପଡି କରିଆ କଥା ନା ତୁ ପଢୁଛୁ ନା ଘରେ ଖାଲି ଟା ବୁଲୁଛୁ। ଘରେ ଅଛୁ ମାନେ କୋର୍ସ କମ୍ପ୍ଲିଟ୍ କରୁଥା ଧର ଯୋଉ ଛୁଆ ମାନେ ଯାଇଚନ୍ତି କଣ ପଢା ହେଲା କଁ ନାଇଁ ତାଙ୍କୁ ପଚାରିକି ତୁ ଫୋନ୍ ଫୋନ୍ ଦେଖି ୟୁଟ୍ୟୁବ୍ ଦେଖିକି ଟିକେ ପଢାପଢି କରୁଥିବୁ ନା। କାଇଁକି ନା ଯେତେବେଳେ ଖୋଲିବ ତୁ ଯିବୁ। ଡାଇରେକ୍ଟ ଏକାଥରେ ସେମାନେ ଏତେ ଆଗେଇ ଯାଇଥିଏ କୋର୍ସ ଟା ତୁ ଫୁଣି ଧରି ପାରିବୁ କି ପଛ ପାଠ ଗୁଡା କେମିତି କଁ କରିବୁ?
ଆମ ପୁଅ ପିଲା ଯେତିକି ଯାଇନାହାନ୍ତି ନା ସେଇଟା ହଉଚି ଇଏ ପୁ ହଷ୍ଟେଲ୍ ଖୋଲିଥିଲେ ହଁଁ ମୁଁ ଲେଟ୍ ରେ ଯାଇଥାନ୍ତି କାଆକୁ ମାଗି ଦେଇଥାନ୍ତି।
ହୁଁ-ହୁଁ।
ପୁଅ ପିଲା ଆମର କେହି ଯାଇନାହାନ୍ତି ସେମିତି। ମାନେ ହଷ୍ଟେଲ ପିଲା କି ଭଲ ପିଲା ସେମାନେେ ଲୋକାଲ୍ ପିଲା ତ ମାନେ ଯେଉମାନେ ଭଲ ଜଣେ ଦିଇ ଜଣ ଅଛନ୍ତି ସେମାନେ ଯାଇନଥିଲେ ଯାହା। ସେମାନେ ଆସନ୍ତିନି ଏତେ କ୍ଲାସ୍। ଆଉ ପିଲା ଜାଣିନାହାନ୍ତି ସେୟା। ଏ ଜଣିଏ ସାର ହିଁ କରିବେ ବୋଧେ କଣ ନା କ୍ଲାସ୍ ରେଗୁଲାର ମୁଁ ନକଲା ପର୍ଯ୍ୟନ୍ତ ଆମର
ହଁ। ହଉ ନା ତଥାପି ବୁଝାବୁଝି କରୁଥା ଦେଖୁଥା କିଏ ଗଲେଣି କଣ ଗଲେଣି କଣ ପଢ଼ା ହଉଚି କଣ ନାହିଁ ତୁ ଘରେ ଟିକିେ ସେଗୁଡ଼ାକ ପଢ଼ାପଢ଼ି କରୁଥିଲେ କଣ ତୁ ପୁଣି ଯେତବେଳେ ଯିବୁ ସେଗୁଡା ଧରି ପାରିବୁ। ଟୋଟାଲି ମାନେ ଯେହେତୁ ଛୁଟି ବୁଟିରେ ଥିଲୁ ପାଠପଢା ଟଚ୍ ଛାଡ଼ି ଯାଇଥିବ ଯଦି ପୁଣି ବହୁତ୍ ଅସୁବିଧା। ସେଥିପାଇଁ କୁହନ୍ତି ପୁରା କଣ୍ଟିନ୍ୟୁ ପଢିବା କଥା।
ହଁ।
ଆଉ ଯୋଉ ତୋ ବାପା ଦୋକାନ୍ ଗଲେଣି ନା ଘରେ ଅଛନ୍ତି?
ହଁ ଗଲେଣିି ବାପା।
ତମ ଦୋକାନରେ କଣ-କଣ ସବୁ ବିକ୍ରି କରୁଚ?
ଉ ସେଇ ପାଇପ୍ ଫାଇପ୍ ଟାଙ୍କି ଫାଙ୍କି ଫ୍ୟାନ୍ ଏଇ ଆଉ ଯୋଉ ପାଇପ୍ ର ଯେତିକି ସବୁ କନେକ୍ଟ ମାନେ ଜଏଣ୍ଟ ଫଏଣ୍ଟ କରିବା ପାଇଁ ଯେତିକି ଆଉ ତାର ଖାଲି ଏସିଆନ୍ ପେଣ୍ଟର ରଙ୍ଗ ଆଉ।
ହୁଁ-ହୁଁ।
କଲର ର ରଙ୍ଗ ତାଲେ ବିକ୍ରି କରୁଚ ନା ରଙ୍ଗ ସହିତ ପାଇପ ଦେ
ହୁଁ ଖାଲି ଏସିଆନ୍ ପ୍ରିଣ୍ଟି ରଙ୍ଗ ଆଉ ଏ ଯୋଉ ଇଏ ପାଇପ୍ ରେ ଖାଲି ରହୁଚି ସ୍କିପର ରହୁଚି ଆଉ ଓଡିଶା ରହୁଚି ଆଉ।
ହୁଁ। ଭଲ ବେପାର ହଉଚି ନା।
ନା। ବେପାର ସେମିତି କେତବେଳେ କେମିତି ଦିନେ-ଦିନେ ଭଲ ହଉଚି ଦିନେ-ଦିନେ ଟୋଟାଲ୍ ନାହିଁ
ହୁଁ ମାର୍କେଟ ଫାର୍କେଟ ଏରିଆ ହେଇଥିଲେ ଟିକେ ଅଧିକ ବୋଧେ ହୁଅନ୍ତା କି କଣ।
ହଁ-ହଁ ମାର୍କେଟ୍ ତାପରେ ହଁ ଏତେ ମାନେ ପଇସା ବି ଯୋଗେ଼ଇ ହଉନି ଦୋକାନକୁ ମାନେ
ହୁଁ-ହୁଁ।
ଜିନିଷ ଯୋଗେଇ ହଉନି ତାପରେ ଲୋକ ବି ବହୁତ୍ କମ୍ ଯାଆନ୍ତି ଟାଇମ୍ ବି ଦେଇହଉନି ଦୋକାନ ପ୍ରତି ସେଇଆା ହଉଚି ତ
ହୁଁ-ହୁଁ।
ଏଇ ଏଇନା ବାପା ତ ପୁରା ବ୍ୟସ୍ତ ଏଇନା ଟୋଟାଲ୍ ବନ୍ଦ ଅଧିକାଂଶ ଟାଇମ୍ ଦୋକାନ
ମାମୁନି ଦେଇ ପାଇଁ ସବୁ ବ୍ୟସ୍ତ ଏଇନା ସବୁ ଇଆଡେ ଯାଉଚନ୍ତି ସିଆଡେ ଯାଉଚନ୍ତି। ଦୋକାନ ଅଧିକାଂଶ ଟାଇମ ବନ୍ଦ ରହୁଛି ଆଉ
ଆଉ ତୁ ତ ଘରେ ଅଛୁ ନହେଲେ ଯାଇକି ଟିକେ କିଛି ସମୟ ବସୁନୁ।
ମୁଁ କେତେବେଳେ କେମିତି ବସୁଚି ସବୁବେଳେ ଆଉ ମୁଁ ଯଦି ଯାଏ ସେ ସଖାଳୁ ଯାଏ ଆଉ ଚାରିଟାବେଳେ ମୁଁ ଆଉ ଯାଏନି ଗାଧୁଆବେଳେ ଯୋଉଟା।
ଚାରିଟାବେଳେ ସିନା ପଳାନ୍ତୁ ସନ୍ଧ୍ୟାବେଳକୁ ପଳେଇ ଆସନ୍ତୁ। ଯାହା ହେଲେ କଣ ଦୋକାନ ବନ୍ଦ ରହିଲେ କଣ କହିଲୁ ଦେଖେ ଲୋକ ଆସୁଥିବେ ଫେରିକି ଯିବେ ଦେଖିବେ ବନ୍ଦ ଅଛି। ତାପରେ ନ ତମେ ଥିଲେ ବି ସେ ଫୁଣି କଣ ଭାବିବେ ତାଙ୍କର ତ ବନ୍ଦ ଥିଲା ଦୋକାନ ଆଉ ଯିବାନି ବନ୍ଦ ଥିବ କି କଣ। ଲୋକ ଏଇଆ ଭାବିବେ।
ସେଇଆ ତ ହଉଛି ଆଉ, ମୁଁ ଯାଏ ହଁ ଯାଏଯେ ସେ ସେଉ ଖରାବେଳେ ଖାଇସାରିକି ଆଉ ଯାଏନି।
ହୁଁ ହୁଁ।
ଆଉ ଯାଇକି ଘଣ୍ଟେକ ପାଇଁ ଲାଭ କଣ ଦୋକାନ ଖୋଲିକି ତିନି ଟା ତିନିଟା ଚାରିଟାବେଳକୁ ଯାହା ହେଲେ ପା ସନ୍ଧ୍ୟାବେଳ
ଏଇଟା ତ ପାଖରେ କେତେ ଦୂରଯେ ହଁ ଆସିପାରିବୁନି ଏକା।
ଯାଏନି ମୋର ଖାଲି ଯଦି ସକାଳୁ ଦେଖିବାକୁ ଯାଏ।
ହୁଁ ହୁଁ।
ତାପରେ ମୁଁ ଏତେ ସବୁ ଜିନିଷର ରେଟ ଫେଟ ଜାଣିନି ନା ବାପା କୋଉଠି କି ଥି ବେ ନଥି ମୋ ଫୋନ ଉଠେଇ ପାରିବେ ନ ଉଠେଇ ପାରିବେ। ଆମ ଦୋକାନରେ ବସିଥିବି ଲୋକ ଆସିଥିବେ କିନ୍ତୁ ମୁଁ ତାଙ୍କୁ ବାପାଙ୍କୁ ଫୋନ କରୁଥିବି ବାପା ଫୋନ ଉଠଉନଥିବେ ସେଇଥିପାଇଁ ଯାଏନି ବେଳେ ବେଳେ।
ଆଚ୍ଛା ଆଉ ଆଉ କଣ କଅ? ତମର ବିଲ ଫିଲ ଚାଷବାସ ଧାନ ବୁଣିଲଣି ନା?
ଧାନ ବୁଣିବ କିଏ ବର୍ଷା ତ ଏମିତି ହଉଛି। କଣ ଦେଖିବା ସେଇ ଜାଗାଟା କୁ ପାଣି ଫାଣି ଜମିଚି।
ହେଇଥିବେ କି ବର୍ଷା ମାନେ ଧାନ ଆଗରୁ ବୁଣି ଦେଇଥିବେ ତାଙ୍କର ମାନେ ଗଛ ହେଇଯାଇଥିବ ସେ ସେମାନଙ୍କର ବଢ଼ିଆ ହବ କାହିଁ ବର୍ଷା ପାଇଲା ସେ ସବୁ ବଢିବ।
ଆମର ଏଇ ପକେଇଲା ଦିନଠୁ ବର୍ଷା ହଉଛି କଣ ହବ କେଜାଣି।
ଅ ହଁ ଯଦି ପକେଇଲା ଦିନଠୁ ବର୍ଷା ଧାନ ଯଦି ଗଜା ହେଇନଥିବ ଗଛ ନ ଉଠିବ ସେଗୁଡ଼ାକ ପଚିଯିବ।
ହଁ ହଁ ସେଇଆ ବା ବର୍ଷା ହଉଛି ସେ ଜାଗା ଟା ପୁଣି ଆମର ଟିକେ ମାନେ ସେଇ ବାଟ କୁ ପାଣି ଆଉଚି ବିଲଟା ଇଏ ବିଲଟା ପାଖରେ। ତ ସେଇ ବାଟେ ସବୁ ପାଣିରେ ଆସୁଛି। ଦେଖିବା କଣ ହଉଛି ପାଣି ରହିକି ନହେଲେ ଫୁଣି ପଚି ପୁଚା ଯିବେ କି କଣ। ଅଧିକ ବର୍ଷା ହଉଛି ଯୋରେ ପାଣି ଆସିଲେ ପୁଣି ପଚିପୁଚା ଯିବ। ସେଇଟା ହଉଛି ଦେଖିବା କଣ ହଉଛି ବର୍ଷା ତ ଲାଗି ରହୁଛି।
ତଳା ପକେଇଛ ତାହେଲେ?
ହଁ ଆମର ତ ପକେଇନୁ ଆମେ ଏଇ ଯୋଛା କାହାକୁ ଦେଇଛନ୍ତି।
ହୁଁ ହୁଁ।
ହୁଁ ହଉ ଦେଖିଆ ତଥାପି ଦେଖୁଥାଅ ହଁ ପାଣି କଣ ହଉଛି କଣ ନାହିଁ। ପାଣି ଯଦି ବନ୍ଧ ଫନ୍ଧ ଦେଇହବ ଚାରିପଟରେ ଆଉ ଅଲଗା ପାଣି ପଶି
ବନ୍ଧ ଦେଲେ ବି ସେଇ ଯୋଉ ବିଲ ଟା ଆମର ମାନେ ତା ଆମ ବିଲ ଟା ଏ ହେଉଛି ସେଇ ବାଟ ଦେଇକି ସବୁ ପାଣିଟା ଯାଏ ଆଉ ଯେତେ ବନ୍ଧ ବାନ୍ଧିଲେ ବି ଜୋର ବର୍ଷା ହେଲେ ପାଣି ଆସିଲେ ସେଇ ବାଟେ ଯାଏଁ ମାନେ ସେଇ ବାଟେ ହିଁ ଭାଙ୍ଗି ଭୁଙ୍ଗାକି ଯିବ ଯେମିତି ହେଲେ ବି।
ଉଁ ହୁଁ।
କାରଣ ସବୁ ବିଲ ପାଣି ଟା ସେଇ ବାଟ ଦେଇକି ଯାଏ ଆଉ କେମିତି ହେଇପାରିବ।
ହୁଁ ହୁଁ। ସେ ଦିନ ତା ଭାଇ ଆସିବ। ଏଇବାଗିଆ କଥା ପଦିବନା ଜୀବ ନଷ୍ଟ ସବୁ।
ହଁ ଜା ଅଲଗା ଜାଗା ଯଦି ତଳା ପକେଇଥିବେ କହି ହଉନି। ସେଠି କିନ୍ତୁ ମୁଁ ଦେଖନି ମୁଁ ଦେଖିଛି ସେଇଠି ଖାଲି ତଳା ପଡିଥିଲା। ନାଁ ଅଲଗା ଜାଗାରେ ଯଦି ଅଲଗା ଜାଗାରେ କୋଉଁ ବିଲରେ ତଳା ପକେଇଥିବେ।
ଓ ଆଚ୍ଛା ଆଉ ତୋ ବୋଉ କଣ କରୁଛି?
ମୋ ବୋଉ ଏଇ ଖାଇକି ଲେଟରେ ଟିକେ ଖାଇଲା ଖାଇକି ଟିକେ ରେଷ୍ଟ ନେଉଛି ପୁଣି ଉଠିଲେ ବାସନ ବାସନ ମାଜିବ।
ହୁଁ ଉଁ। ଆଉ ତୁ ରଥଯାତ୍ରା କୁ ଆସୁନୁ ଆମ ଆଡେ ସୁକିନ୍ଦାରେ ବଢିଆ ରଥଯାତ୍ରା ହୁଏ। ଦେଖନ୍ତୁ କି ଯାଆନ୍ତୁ।
ଦେଖିବା କଣ ହଉଛି?
ଯାତ୍ରା ମାତ୍ରା ସବୁ ମିନା ବଜାର ଯାତ୍ରା ମେଳା ପଡେଏ। ଆଉଁ ଯାତ୍ରା ଫାତ୍ରା ହୁଏ ଭଲ ହୁଏ।
ଦେଖିିବା କଣ ହଉଛି ନାଁ ନାଁ ଦେଖିବା ଆମେ ଯଦି କଲେଜ ପଳେଇଥିବି ତ ଆଉ ଯାଇପାରିବିନି ଯଦି ନ ଯାଇଥିବି ଦେଖି ଖେନନେ ବୁଲି ଯିବା ବୁଲି ଆସିବା।
ହୁଁ। ହୁଁ ଯିବୁ। ଆମର ହଉଛି ସେଠିଁ ବା ରଥଯାତ୍ରା ପୁରା ଦି ଦିନେ ହୁଏ ଧର ପୁରୀରେ ଆମର କଣ ଗୋଟେ ଗୋଟେ ଦିନ ଜମା ରଥ ଟଣା ହୁଏ ନାଁ ଏଠି କିନ୍ତୁ ଦି ଦିନ ହୁଏ ଫାଷ୍ଟ ସେଇଦିନ ରଥଯାତ୍ରା ଦିନ ଖାଲି ପୂଜା ହେଇକି ରଥ ଠାକୁର ଆସିବେ ଜମା ଟିକେ ଟାଣିବେ। ତାପର ଦିନ ପୁରା ଟାଣିବେ।
ଓ ହୋ।
ସେମିତି ହୁଏ ଦି ଦିନେ ପୁରା ବାହୁଡା ବି ସେମିତି।
ମାନେ ଦିନେ ଦିନେ ଅଳ୍ପ ଟିକେ ଟାଣନ୍ତି ଆଉ ଦିନେ ପୁରା ଟାଣି ଦିଅନ୍ତି।
ହଁ।
ଓ ହୋ।
ସେମିତି ହୁଏ ବାହୁଡା ବି ସେମିତି। ଟାଣନ୍ତି ସେ ବାହୁଡ଼ା ଦିନ ଖାଲି ରଥକୁ ଠାକୁର ଆସିବେ ଟିକେ ଟାଣିବେ। ତାପରେ ପୁଣିଇଏ। ତା ପରଦିନ ଟା ଆଣନ୍ତୀ। ମୁଁ ବି ଯୋଉଁ ନୁହଁ ବର୍ଷା ପ ପକେଇ ଲାଣି ମୁଁ ରଖୁଛି ଯାଉଛି ଝିଅ ଟା ଶୋଇଛି ଘରକୁ।
ହଉ ତାହଲେ।
ହଉ।
ଓଉଁ।